ହଁ ହାଲୋ।
ହଁ କଣ କରୁଚନ୍ତି?
କଣ କରିବି, ଏଇ ପିଠା ଖଣ୍ଡେ କରି ଖାଉଥିଲୁ ଚା ଟିକେ ପିଉଚୁ ଆଉ।
ଓହୋ, ଆଉ ମୁଁ ପଚାରୁଥିଲି କି ଯେ ଆପଣଙ୍କର ଯୋଉ ଭଦ୍ରକ ଆଡେ କାଳୀ ପୂଜା କେମିତି କଣ ହୁଏ?
ଆମର ଭଦ୍ରକ ପ୍ରସିଦ୍ଧ ଆମ ସେପଟେ ଏରିଆରେ ଭଦ୍ରକ କାଳୀ ପ୍ରସିଦ୍ଧ ପୁରା। ସେଠି ଯା କାଳୀପୂଜା ଠାକୁର ହୁଅନ୍ତି ଦ ସ ବାର ମେଢ ହୁଅନ୍ତି, ଆଉ ସେଠି ଯାତ୍ରା ପଡେ ସବୁ ଦିନିଷ ପ ତ୍ର ପଡେ ଭଉତ୍ ପକାର ଦିନିଷ ପଡେ। ଶିଳ, ପେସା କତିରୁ ଲୁହା ଲନ୍ତା, ସିଲଭର ହାଣ୍ଡି ଡେକ୍ଚି, କଢେଇ, ବାଲ୍ତି, ଥାଳି, ଷ୍ଟିଲର, ପିତଳର ବିଭିନ୍ନ ପକାର ଦିନିଷ ସବୁ ପଡେ, ବାହାରୁ ସବୁ ଆସନ୍ତି ଲୋକମାନେ ଏ ଦୋକାନ ପକେଇଆକୁ, ଭଉତ୍ ଆକାର ହୁଏ ଚରମ୍ପା ଆର ସେଠି ପଡେ ଦୋକାନ। ସେ ଗୋଟେ ବିଲ ଅଛି ସେଇଟିକି ପଡେ ନାଇନ୍ ପାଖରେ। ଆଉ ଲୋକ ପବଳ ହୁଅ ନ୍ତି ଆଉ ଯାତ୍ରା ଟିକେଟ୍ ସେଲ୍ ଯାତ୍ରା ବି ହୁଏ ବଢିଆ ଲାଗେ। ଆମର ସେପଟେ କାଳୀ ଚାଲୁ ନାହାନ୍ତି କାଳୀ ପୂଜାକୁ ଟିକେ ଦେଖିକି ଆସିବେ ଆମ ସେପଟେ। ଆମ ସାଙ୍ଗରେ ଆମେ ଯାଉଁ ସବୁ ବର୍ଷ।
ଥିଲି ମୋ ମାମୁଁଘର ସେଇଆଡେ। ମୁଁ ସେଇଠିକି ଥରେ ଯାଇଥିଲି, ସେଇଠି ସବୁ କାଳୀପୂଜା ପଡିଥିଲା। ଏଇ କାଳୀପୂଜା ଟାଇମ୍ ରେ ଯାଇଥିଲି, ଆଉ କାଳୀପୂଜା ଟାଇମ୍ ରେ ବି ମୋ ଅଜାଙ୍କର ବି ଜନ୍ମଦିନ। ଏଇଠି ତା ଙ୍କ ଜନ୍ମଦିନ ବି ପାଳିଲୁ, ସେପରେ ସବୁ କେକ୍ ପତ୍ର କଟାକଟି କରିକି ଭୋଜି ଭୋଜି ହେଲା ମାନେ ଗୋଟେ ସତ୍ସଙ୍ଗ ଟାଇପ୍ର, ତାପରେ ସେଇଠି ଆମର ଯୋଉ ହେଲା କଣ କହିଲେ, ଏଇ ଯୋଉ ସବୁ ଉ-ଉ-ଖା ମାନେ ଯୋଉ ଭୋଜି ଭଳିଆ ହୁଏନି, ସେମିତିଆ ଗୋଟେ ହେଲା। ତାପରେ ସେଇଠି ଆମର ସବୁ ଖାଇବା ପ ତ୍ର କଲୁ ତା ପରଦିନ ଆମମାନେ ସବୁ ଯୋଉ ଗଲୁ କାଳୀ ପୂଜା ଦେଖିବାକୁ ଆମର ପୁରା ଭଦ୍ରକ ର ଚରମ୍ପା ସେଇଠି ବି ବହୁତ ଭଲ ଭଲ କାଳୀ ପୂଜା ମାନେ କାଳୀ ଠା କୁର ସେଇଠି ସବୁ ଭଲ ପଡ଼ିଥାନ୍ତି। ସେଇ ଜାଗା ଗୁଡାକ ବି ବହୁତ ଭଲ ହେଇଥିଲା ସେଇଟା ମୁଁ ଥରେ ଦି ଥର ଯାଇଛି। ଆଉ ତା ଆଗକୁ କେବେ ମୁଁ ଯାଇନି କାରଣ ମୁଁ ସେତିକି ହିଁ ଯାଇ ଛି ଆଉ ଥରେ ଆମେ ମାନେ କାଳୀ ପୂଜା ତାପରେ ସବୁ ଆ କାଳୀ ପୂଜା ବୁଲିକି ଆସୁଥିଲୁ, ଗୋଟେ ଅଟରେ ସବୁ। ଅଟରେ ଆସିଲୁ ଯେତେବେଳେ, ଗୋଟେ ଖବନେ ସେତେବେଳେ ରୋଡ ଏତେ ଭଲ ନଥିଲା। ସେଇ ଯୁଗୁରୁ ସେ ରୋଡ ଟା ପୁରା ଖରାପ ଥିଲା। ଯୋଉ ଖାଲ ଡିପ ଥିଲା, ସେଇ
ସେଇଥିରେ ଏତେ ସେ ଅଟର ଗୋଟେ ଚକା ପଙ୍କଚର ହେଇଗଲା। ତାପରେ ଆମେ ପୁରା ସେଇଠୁ ପୁରା ଚାଲି ଚାଲି ଗଲୁ, ଘର ପର୍ଯ୍ୟନ୍ତ। ବହୁତ ବାଟ ଥିଲା। ପାଞ୍ଚ, ଛ- ମାନେ ଦଶ କିଲୋମିଟର ଖଣ୍ଡେ ବୋଧେ ଚାଲିକି ଆସିଛୁ। ପୁଣି ରାତି ରାତି ରେ ଅନ୍ଧାର ହେଇଥିଲା। ମୁଁ, ମୋ ମାଇଁ, ମୋ ମାଇଁଙ୍କ ଝିଅ ତାପରେ, ମୋ ମାମା, ଦିଦି, ଆଉ ମୋ ମାଇଁ ଙ୍କର ସାନ ପୁଅ, ଆମମାନେ ସବୁ ଏତିକି ଚାଲି ଚାଲି ଆସୁଥିଲୁ। ତା ତାପରେ, ଆଉ ସେ ରାତିରେ ଘରେ ଆସିକି ପହଞ୍ଚିଲା ବେଳକୁ ବାରଟା, ଏ-ସାଢେ ଏଗାରଟା, ବାରଟା ହେଇଗଲା ଆଉ।
ହୁଁ। ନା, ସେଠି ବହୁତ ବଢିଆ ହୁଏ। ଦୋଳି ପଡେ। ସବୁ ଚର କରଦବୁ। ଏ ଆମର ଏଇ ଭୁବନେଶ୍ୱର ମୀନା ବଜାର ପ ଦୋଳି ସବୁ ପଡିଥାଏ, ସେଠି ବି ପଡିଥାଏ। ସବୁ ରକମ ର ଜିନିଷ ପଡିଥାଏ। ବହୁତ ଆଡୁ ଲୋକ ଆସନ୍ତି। କଲିକତା ରୁ, ଦିଲ୍ଲୀରୁୁ, ବମ୍ବେ ରୁ ସବୁ ଆସି ଦୋକା ଦୋକାନ ପକେଇଥାନ୍ତି। କଟକରୁ ଯାଇଥାନ୍ତି। ବହୁତ ବଢିଆ ଆକାର ହୁଏ। ସାତ, ଆଠ ଦିନ ପନ୍ଦର ଦିନ ଖଣ୍ଡୁ ସେଠି ପଡିବ ମେଳା ପଡିବ। କାଳୀ ଠାକୁର ଦେଖିବେ, ଟିକେ କିନ ସେନ ଯାତ୍ରା ହବ, ବହୁତ ସୁନ୍ଦର ନାଗେ। କିନ୍ତୁ ଆସିବାକୁ ଇଚ୍ଛା ହବନି। ଷ୍ଟେସନ ବଜାର କାଳୀ, ଭଦ୍ରକ କାଳୀ, ଚରମପାର ମାନେ ବହୁତ ବହୁତ ମେଢ ହୁଏ। ବହୁତ ଦୋକାନ ପତ୍ର, ଜାଗା ବି ବହୁତ ଫେର ଅଛି। ବଢିଆ ଲାଗେ। କ ସାଡୁ ଲୋକ ଆସିବେ ଯେ, ଭିଡ ହବ ଯେ, ମୁଣ୍ଡ ଖରାପ ହେଇଯିବ। ତମେ ଦେଖିପାରିବନି, ଏ ଏତେ ଭିଡ। ଟ୍ରେନ ସୁବିଧା, ସବୁଆଡୁ ପଳାନ୍ତି ଟ୍ରେନ ର। ଗାଁ ଗହଳି ସବୁ ଟ୍ରେନ୍‌ରେ ପଳେଇଲେ। ପାସେଞ୍ଜର ଟ୍ରେନ୍‌ରେ, ଠିକ୍ ଟାଇମ୍ ବେଳୁ ଫେର ଆଇଲେ। ଏରିଆ ସବୁ ଓହ୍ଲେଇଲେ। ସୁବିଧା ନାହି, ଟ୍ରେନ ଟା ଯିବାକୁ। ପଳେଇଲେ ଷ୍ଟେସନ ରେ ଓହ୍ଲେଇଲେ। ସେଇଠି ଷ୍ଟେସନ କାଳି ଦେଖିଲେ, ଚରମ୍ପା କାଳୀ ଦେଖିଲେ, ଭଦ୍ରକ ଦେଖିଲେ। ବହୁତ ଆଡ଼େ ଦେଖି ଦେଖି, ପୁଣି ସେ ଟାଇମ ଜାଣିଛନ୍ତି, ସେଇ ଟ୍ରେନ୍‌ରେ ପଳେଇ ଆ-ଇଲେ। ଜେଝା ଘରକୁ, ବହୁତ ବଢିଆ ଲାଗେ। ଡେଲି ବି ସେମାନେ ଯାଆନ୍ତି, ଦେଖିକି ଆସନ୍ତି। ବୁଲି ଘରେ ବସିବା ପେକ୍ଷା ଚାରିଟା ବେଳକୁ ତିନିଟା ବେଳୁ ପଳେଇବେ ଦିଟା, ଅଢ଼େଇ ଟା ବେଳୁ କାମ ଦାମ ସାରି, ଖାଇ-ପି ପଳେଇବି ବୁଲି ବୁଲି, ସାଢେ ନଅଟା ରାତିକି ଆସିବି। ରୋଷେଇ ବାସ ତ କରିଦେଇଥିବେ। ଆଉ ଶୀତଦିନ, କିଛି ଖରାପ ହବନି। ରଖିଦେଇ ଯାଇଥିବେ, ବୁଲି ବୁଲିକି ଆସିବେ। ଆଉ ଯାତ୍ରା ବି ପଡେ। ଟିକେଟ୍ ସେଲ୍‌ ଯାତ୍ରା ପ-ପାଞ୍ଚ, ଛଅ ଦଳ ପକାନ୍ତି। ହୁଏ। ଆଉ ଦଶ ପନ୍ଦର ଦିନ ଯାତ୍ରା ହୁଏ। କୁଆଡ଼ୁ କୁଆଡ଼ୁ ଲୋକ ଆସନ୍ତି, ଟିକେଟ ସେଲ ଯାତ୍ରା ବୋଲି ଟିକେଟ ମିଳେନି, ଏତେ ଲୋକ ହ ହନ୍ତି। ଟିକେଟ୍ ସେଲ୍‌ ଯାତ୍ରା କମ୍ ଲୋକ ସେଠି ମିଳେନି, ଏତେ ଟିକେଟ ମିଳେ ଗହଳି ଯାତ୍ରା ହୁଏ।
ହଁ, ଆମର ବି ଏ ଯୋଉ ପଡ଼େ ସେଇଠି ସବୁ ମେଞ୍ଚେ ମେଳା ପଡ଼େ। ତାପରେ, ସେଇଠି ସବୁ ଭଲ ଦୋଳି ଫୋଳି ପଡ଼େ, ସେଇଠି ପ୍ରବଳ ଭିଡ଼ ହୁଏ। ସବୁ ଖାଇବା ପିଇବା ଜିନିଷ ବି ପଡ଼େ। ତା- ତାପରେ ସେଇଠି ସବୁ ଖାଇବା ପିଇବା ଜିନିଷ, ସବୁ ଜିନିଷ ପଡ଼େ, ତାପରେ ସେଇଠି